ହ୍ୟାଲୋ ହଁ।
ଶୁଭ ସଖାଳ।
କଣ କରୁଛନ୍ତି?
ଚାହା ବନଉଛି।
ଓହୋ ଏବେ ତ ମୁଁ ବୁଦ୍ଧେଶ୍ଵର ଆସିଛି। ବୁଲିବା ପାଇଁ ମନ୍ଦିର ପରିଦର୍ଶନ କରିବା ପାଇଁ ଆଉ।
ଓହୋ ଭଲ ଆଉ।
ଯୋଉ ମନ୍ଦିର ପରିଦର୍ଶନ କରି ଠା ଠାକୁରଙ୍କୁ ପୂଜା କରି ଠାକୁରଙ୍କ ଆଳତି ସାରି ଆମେ ବାହାରିବୁ ତାପରେ ମନ୍ଦାର ବ୍ରିଜ। ବନ୍ଦାର ବ୍ରିଜ ତାପରେ ବାଜି ରାଉତଙ୍କ କତିକି ଯିବୁ ସେଠି ବାଜି ରାଉତ ତମକୁ ଦେଖା ଦେଖି ଦର୍ଶନ କରିକି ତାପରେ ଆମେ ଯିବା ଭାଇ ଦଲାର।
ଓହୋ। ତମର କି ସୌଭାଗ୍ୟ ତମେ ସକାଳୁ ସକାଳୁ ମନ୍ଦିର ଦର୍ଶନ କଲାଣି ଆମେ ତ ଏବେ ଚାହା କରିକି ଯାଉଛୁ ଟିକେ ଚାହା ପିଇବୁ। ତାପରେ
ପିଇବେ ନାଲି ଚାହା ନା କ୍ଷୀର ଚାହା।
ନାଇଁ ନାଲି ଚାହା କିନ୍ତୁ ଟିକେ ଅଦା ପଡ଼ିକି ହେଇଥିବ ଆଉ। ଅଦା ଗୋଲମରିର୍ଚ ତୁଳସୀ ପତ୍ର। ଗୋଟେ କାଡା କରାହେଇକି ପିଆହବ ଆଉ।
ହୁଁ କ୍ୟାରଟ ଗୁଡ ପକେଇବେ।
ହଁ ହଁ ଗୁଡ ପଡେ ଟିକେ ହଳ ହଳଦୀ ବି ପଡେ।
ହ
ମାନେ କଞ୍ଚା ହଳଦୀକୁ ଛେଚାଇକି।
ଆଉ ଘରେ ସମସ୍ତେ?
ଘରେ ସମସ୍ତେ ଅଛନ୍ତି ଛୁଆ ସବୁ ପାଠ ପଢୁଛନ୍ତି। ଆଉ ମୁଁ ତ ଚାହା କରୁଛି। ସମସ୍ତେ ସମସ୍ତିଙ୍କ କାମ କରୁଛନ୍ତି ଆଉ ନିତ୍ୟ ଦିନ କାମ।
ଆଉ ଆପଣଙ୍କ ପୁଅ ପାଠ ପଢି ଗଲେଣି?
ନାଇଁ ସେ ଏବେ ପାଠ ପଢୁଛି ଘରେ ବସିକି ପଢୁଛି। ସ୍କୁଲ ଯାଇନି ଆଜି। ସ୍କୁଲ ତାର ଛୁଟି ସୋମବାରଠୁ ତାର ସ୍କୁଲ୍ ଆରମ୍ଭ ହୋଇଯିବ।
ଓହୋ ତାଙ୍କର ସ୍କୁଲ ଖୋଲିନି କି?
ନାଇଁ ନାଇଁ ତାଙ୍କର ସ୍କୁଲ ଖୋଲିନି।
ହୁଁ ସେ କୋଉ ସ୍କୁଲ ରେ ପଢୁଛନ୍ତି?
ସେ ଏଇଠି ଗାଁ ପାଖରେ ଗୋଟେ ସ୍କୁଲରେ ପଢ଼ୁଛନ୍ତି ଆଉ।
ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି ଆଉ।
ହଁ।
ଆଉ ସ୍କୁଲ ରେ ଏଇଠି ଖାଇବାକୁ ଦିଆହଉଛି ନା ନେଇକି ଯାଉଛନ୍ତି? ଓହୋ।
ଟିଫିିନ ନେଇକି ଯାଉଛନ୍ତି ଛୁଆଙ୍କୁ ନେବାକୁ ପଡୁଛି ସକାଳୁ। ଛାଡିକି ଆସୁଛୁ ପୁଣି ତାଙ୍କୁ ଯାଉଚୁ। ସାଢେ ଏଗାରଟା ବାରଟା ବେଳକୁ ଯିବୁ ଛୁଆଙ୍କୁ ନେଇକି ଆସିବୁ ତା ଭିତରେ ତାଙ୍କୁ ଖାଇବା ପିଇବା ଟିଫିିନ ଦିଆ ହେଇଥିବ ସେ ସେଠି ସବୁ କରୁଥାନ୍ତି।
ହୁଁ। ଆଉ କଣ କୁହନ୍ତୁ।
ଆଉ ତମେ ସକାଳୁ ଗାଧେଇ ପାଧେଇକି ଉଠିକି ଯାଇକି ମନ୍ଦିର ଦର୍ଶନ କରିବାକୁ ଗଲାଣି ହାରି?
ହଁ ସକାଳୁ ଉଠି ଗାଧେଇ ଗାଧେଇକି ଜ ଉପମା କଲି। ଉପମା ଖଇକି ଯାଉଛି ଆଉ।
ଆ ହାଁ ହାଁ। ସଖାଳୁ ମନ୍ଦିର ଗଲଣି ଆଉ ଯାଅ। ଆମର କଣ ହେନା ଯିବୁ ଗାଧେଇକି ଆସିକି ରୋଷେଇ କରାହେବ ଛୁଆ ସବୁ ଖାଇବେ। ଜଳଖିଆ କେହି କରିନାହାନ୍ତି ଜଳଖିଆ ଖାଇବେ ତାପରେ ପୁଣି
ଆଉ ଆପଣ ତ ଜାଣିଥିବେ ପୁଣି କପିଳାସ ବି ଯିବୁ। କପିଳାସ ବିଷୟରେ ତ ଜାଣିଥିବେ ଆଉ ଓଡିଶାର ରେ ଅବସ୍ଥିତ କପିଳାସ ଏକ ପ୍ରସିଦ୍ଧ ଶୈବ ପୀଠ ଆଉ।
ହଁ-ହଁ। ଚନ୍ଦ୍ରଶେଖର ଜୀଉ ହେଠି ପୂଜା ପାଉଛନ୍ତି ହଁ-ହଁ ଜାଣିଛି। ବାବା ଚନ୍ଦ୍ରଶେଖର ପୂଜା ହୁଏ।
ହଁ ଏ ପ୍ରାୟ ଷୋଳ କିଲୋମିଟର ହବ। ଢେଙ୍କାନାଳଠୁ ଛବିଶ କିଲୋମିଟର ଆଉ ଭୁବନେଶ୍ଵରଠୁ ଶହେ କିଲୋମିଟର ଦୂରତାରେ ଅଛି।
ହଁ-ହଁ ତମ-ତମ ଘର ପାଖରୁ କେତେ କିଲୋମିଟର?
ଆମ ଘର ପାଖରୁ ଷୋଳ କିଲୋମିଟର।
ଓହୋ ତମେ ପାହାଡରେ ପାହାଚରେ ଚାଲିକି ଯିବ ନା ବାର ମାଙ୍କରେ ଯିବ?
ନାଇଁ-ନାଇଁ କପିଳାସ ପାହାଡ଼ର ଉପରେ ଅବସ୍ଥିତ ଜ ତେରଶହ ବାଉନଟି ପାହାଚ ଅଛି।
ଅ ତେରଶହ ବାଉନ ପାହାଚ ଅଛି।
ହଁ।
ଆଉ ମୁଁ ତ ଯାଇନି ଥରେ ଚାଲିକି ଯାଇଥିଲି ଆଉ ତ ସବୁବେଳେ ବାର ବାଙ୍କରେ ପଳଉଛି।
ଆ କେତେ କଣ ଅଛି ସେ ତାଙ୍କ ପାଖରେ ପାର୍ବତୀଙ୍କ ମନ୍ଦିର ଅଛି ନାରାୟଣଙ୍କ ମନ ଦୀର ଅଛି। ବିଶ୍ଵନାଥ ମନ୍ଦିର ଅଛି ପ୍ରକୃତିକ ପରିବେଶ ରହିଛି। ପୁରାତନ ଗୁମ୍ଫା ମଧ୍ୟ ଏଠି ଅଛି-।
ଆଉ ସୀତାଙ୍କ ଘର ଅଛି। ସୀତାଙ୍କର ବୋଧେ ଏନ୍ତୁଡି ଶାଳ ବୋଧେ ଅଛି ସେଠି ଗୋଟାଏ।
ହୁଁ ସେଟା କୁହନ୍ତି ଆଉ କିନ୍ତୁ ସେଟା ଲ୍ ଇଏ ନାହିଁ ଆଉ।
ଅ ହ। ଯାଇଚ ଚପା ଉପରକୁ ଯାଇଛ?
ହୁଁ ସବା ଉପୁରକୁୁ ଯାଇଛି ସେଠି ଆମର- କଟକ ଯୋଉ ଅଛି ବ୍ରିଜି। ସିଏ ବି ଟିକେ ଟିକେ ସେ ଉପୁରୁ ପୁରା ଦେଖାଯାଏ ବୋଲି ଲୋକ କୁହନ୍ତି। ମତେ କେବେ ଦେଖାଯାଏନି।
ଅ।
ଆଉ ମ୍ ହଁ ଆମ ଢେଙ୍କାନାଳ ଜାଣିଛ ଯତନ୍ ନଗର୍?
ନାଇଁ ଜାଣିନି ଜାଣିଛି ବଟ୍ ଯାଇନି।
ଉଁ ହୁଁ।
ଯା ଯାଇଚ ଯତନ ନଗର ଯାଇଚ?
ହୁଁ
ସେଠି କଣ କଣ ସବୁ ଅଛି?
କଣ ଅଛି?
ଯ ପୁରୁଣା ଜାଗା ଆଉ।
ଅ ରାଜାଙ୍କର ପୁରୁଣା ଜାଗା।
ହ ସେଠି ସେ ରାଜା ତାଙ୍କର ଉଡା ସାଳ କରିକି ରଖିଥିଲେ ଲୋକମାନେ ଏଠି ଯାଇକି ଉଁ- ବହୁତ୍ କାମ କରୁଛନ୍ତି। ଯତ୍ନ କର ହେଲା ରାଜପ୍ରସାଦ ହେଟା ଗୋଟେ। ବୁଝିପାଇଲ ନା? ହେଟା ଗୋଟେ ରାଜ ପ୍ରସାଦ। ସେଟା ଢ଼େଙ୍କାନାଳ ଜିଲ୍ଲା ଶହେ କୋଠରୀ ବିଶିଷ୍ଟ ର ରହସ୍ୟ। ଏବଂ ଭଗ୍ନ ରାଜପ୍ରସାଦ ସେଟା। ସେଟା ଏ ଗୋଟେ ଛୋଟ ପାହାଡ଼ ସେଇଥିରେ ଅବସ୍ଥିତ ଆଉ। ହାଲୋ।